ହା ହୁଁ ଜୟ ଜଗନ୍ନାଥ। କଣ କରୁଚୁ? ଏଇ ଖାଇ ଆସିଥିଲି ଆଉ, । । ହାଲୋ, ।
ଖାଇସାଇଲଣି?
। ହଁ ଏଇନା ଖାଇକି ଉଠିଲୁ ଆଉ। ହଁ, । ଭାତ।
ଗରମ।
ତମେ ଖାଇ ସାଇଲଣି?
ମୁଁ ଚାହା ଖାଇଛି ଚାହା ବିସ୍କୁଟ ଖାଇକି ଅ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
ଖାଇନି ଖାଇବା ଆଉ ଟିକେ ଗଲେ ଆଉ।
କଣ କରୁଛ?
ଏଇ ବାରି ଘର ଆଡେ ଟିକେ କାମ କରୁଥିଲି ବାରି କାମ।
। ଆଉ?
ଦେହ ପା ଭଲ ଅଛି? ହୁଁ ଦେହ ପା ଭଲ ଅଛି। ଭଲ ଅଛି।
ଆଉ ଘରେ କିଏ କିଏ ଅଛନ୍ତି?
ଘରେ ଅଛନ୍ତି ଫ୍ୟାମିଲି ସବୁ ଅଛନ୍ତି ପାଞ୍ଚେ ମେମ୍ବର। ନମ୍ବର କୁହନ୍ତିନା ଏଥିରେ। ଏଥିରେ ଆଉ କୁହନ୍ତିନି ନା। ହୁଁ।
ନାଇଁ ମାନେ କ ନାଁ କହିବ କି କହିବ ବାପା ଭାଇ।
ହଁ ହଁ ସେମିତି ହେଲେ ଅଛନ୍ତି ବାପା ବୋଉ ଅଛନ୍ତି।
ଆଉ? ଗାଧୋଇ ସାଇଲଣି?
ନାଇଁ ଗାଧେଇନି ଟିକେ ବାରି କାମ ଚାଲିଛି ବାରି କାମ ସରିଲେ ଗାଧେଇବାକୁ ଯିବି ଆଉ। ଏ ଗଛପତ୍ର କାମ। ହେ ଏଇ ଲଗଉଥିଲି ଗୋଟେ ଚନ୍ଦନ ଗଛ ଟେ ଲଗଉଥିଲି। ଆଉ ଗୋଟେ ବଉଳକୋଳି ଗଛ, ଦେବଦାରୁ ଗଛ ଗୋଟେ।
ଚନ୍ଦନ ଗଛ ଲଗଉଚ?
କଣ କହିଲ?
ଚନ୍ଦନ ଗଛ
ହଁ ଚୋର ଲାଗିବେ ନା କି
ହୁଁ।
ଲଗେଇଦେଲି ଗୋଟେ ଖୁସିରେ ଲଗେଇଦେଲେ ବଞ୍ଚିଯିବେ ବଞ୍ଚେଇ ଦେଲେ ପାଣି ଫାଣି ଦେଇକି ବଞ୍ଚିଗଲେ ବୁକ୍ଷ ହିଁ ଯିବ ବନ କଣ କୋହୁଚି ମାନେ ଏ କହୁଥିଲି ନା ଗୋଟେ ଜିନିଷ ହେଲା କଣ ତ ମାନେ ଆମେ ସିନା କହୁଛେ କିନ୍ତୁ ମନ୍ଦିର ହଉ ଜଙ୍ଗଲରେ ହଉ ଯେକୌଣ ସିଏ ଗୋଟେ ନିଜ ଗୋଟେ ଗଛ ଲଗେଇ ତାକୁ ବଞ୍ଚେଇଦବାର ଅ
ମୁଁ ତ ମୁଁ ତ ବହୁତ ଆମ୍ବ ଗଛ ଫାମ୍ବ ଗଛ ଏମିତି ଲଗେଇଛି।
କୋଉଠି ବାଇରେ ଉହୁଁ। କୋଉଠି ସେଇ ତମ ଗାଁ ରେ ଲଗେଇଛ?
ହୁଁ ଗାଁ ରେ ବିଲରେ ଆଉ ଆମର ଯୋଉ ନୂଆ ଘର ହୋଉଛି ସେଇଆଡେ ଲଗେଇଛି।
ଉହୁଁ।
ଏବେ ଯୋଉ ଆସିଲି ଲଗେଇକି ରିସେଣ୍ଟ ଦଶ ଦଶଟା ବାରଟା ଖଣ୍ଡେ ଆମ୍ବ ପଣସ କୋଳି ଗ ଗଛ ଆଉ କମଳା ଗଛ, ଲେମ୍ବୁ ଗଛ ଲଗେଇକି ଆଇଚି।
ସେଇଡ଼ା ଭଲ ନା ଆଉ ଲଗେଇଲେ। ଆଉ କଣ ମାନେ ପଖାଳ ଖାଇଲ ନା ଗରମ ଖାଇଲ?
ପଖାଳ ଅଣ୍ଡା ଆଉ ଆଳୁ ଭଜା
ଓ ହୋ। ଖାଇଲୁତ ଆଉ ରଥଯାତ୍ରା ପ୍ଲାନିଂ କଣ?
ନାଇଁ ଏଠି ତ କାମ ପାଖ ଉପରେ ଅଛୁ ଆଉ କୁଆଡେ ଯିବୁ।
ଉହୁଁ ବାହାରେ ଅଛ ନା ଓଡ଼ିଶା ଭିତରେ
ଓଡ଼ିଶା ଭିତରେ ଯେ
ହଁ ହଁ ଯୋଉ କହୁଥିଲ ନା ହଁ ହଁ ବୁଝିଲି ବୁଝିଲି। ତମେ ମନେ ପଡୁନି ନା କେତେବେଳେ କାହା ସହିତ କେତେବେଳେ କଥା ହଉଛି।
ହୁଁ।
ଖାଲି କହିବାକୁ ଗଲେ ନମ୍ବର ବି ସେବ କାହାର ଏତେ ନମ୍ବର ଦି ଦି ଯେ ଦିଇ ଜଣଙ୍କର ନମ୍ବର ସେଏବେ ଅଛି। ତମର ଅଛି ଆଉ ଜଣଙ୍କର ଅଛି। ସେବେ ଖାଲି କରିଦେଇି ସେମିତି ଆଉ।
ହୋଉଚି ତ୍ ପାଞ୍ଚ ସମତିଙ୍କ ସହିତ କଥା ହେବାକୁ ପଡୁଚି କାହାର ସେବ୍ କରିବ।
ସେଇପା ନା ମୁଁ। କରିଦେଇଚି ଅଲରେଡ଼ି ଆଉ କଣ ଦେହ ପା କେମିତି କଣ ଅଛି ଭଲ ଅଛି।
ହଁ ଭଲ ଅ
ଉହୁଁ ଆଉ ତମ ଘରେ ସବୁ ଭଲ ଅଛନ୍ତି
ହୁଁ।
ଉହୁଁ ଆଉ କେମିତି କଣ ମାନେ ପର୍ବପର୍ବାଣୀ କଣ ହୁଏ ତମର ଭଲ ହ
ଆମର ଗଣେଶ ପୂଜା ଅଷ୍ଟପ୍ରହରୀ ଆଉ ଉଁ
ଆ
ଗଣେଶ ପୂଜାରେ। ଏଇପାଳି ତିନ ଟା ଚାଟା ଡ଼ିଜେ ଆସିବ ଆମାରୁ
ଟୋକା ଖାଲି ଉଁ ଡେଇଁବ।
କାଟା ସଇଲାଣି।
ଉହୁଁ।
ଆଉ
ଆ
ଆଉ କଣ ପର୍ବ ହୁଏ। ଆଉ କାହିଁ କଣ ମନ୍ଦିରରେ ଯାହା ଖାଲି ହୁଏ ଇ ଯ କେ ଆଉ
ହ ହ ଯେମିତି କିି ଆମର ଅଷ୍ଟପହରୀ ଗୋଟେ ବହୁତ ଧୁମାଧୁମ ରେ ମୋ ଜାଣିବାରେ ତମ ଲାଇନ ବେଲି ନୁହଁ ଆମ ଲାଇନ ରେ ବି ହେଟା ହୁଏ ବୁଝିଲ କି ଅଷ୍ଟପ୍ରହରୀ
ଆମ ଗାଁରେ ଅଷ୍ଟପହରୀ ଆଉ ପାଲା ଟା କିନ୍ତୁ ସବୁ ଗାଁ ରେ ନାଚ। ନାଚ ହୁଏ କିନ୍ତୁ ଆମ ଗାଁରେ ପାଲା ହୁଏ ହେଲା। ଆଠ ଦଶ ଲକ୍ଷ ଟଙ୍କା ହଁ ଆଠ ଦଶ ଲକ୍ଷ ଟଙ୍କା ମାନେ ପାଞ୍ଚ ପାଞ୍ଚ ରାତି ପାଲା ହବ ଦଶ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ।
ହଁ ପାଲା ଟା ଭଲରେ
ମାନେ ଆମ ହଁ ଗାଁତରଫରୁ ଆମ ଗାଁ ର କୁ ଆଠ ଦଶ ଖଣ୍ଡର ଲୋକ ଆସନ୍ତି ଦେଖି ତାଙ୍କ ପାଇଁ ବି ଉକ୍ ଉକୁଁ ମାନେ ତିନି ବଳା ଚା ରାତିରେ ଚାହା ବିସ୍କୁଟ ପାନ ଦିଆ ହୁଏ।
ସେଇ ଖର୍ଚ୍ଚ ହୁଏ ଆଉ କହିବାକୁ ଗଲେ ତ ନାଚ କଲା ଆହୁରି କମ ପଇସା ଖର୍ଚ୍ଚ ହବ କିନ୍ତୁ ପାଲାରେ ଆଠ ଦଶ ଲକ୍ଷ କହୁଛ ଖର୍ଚ୍ଚ ହଉଛି କଣ ଚାହିଁଲେ ଆମେ କଣ ଭଲ ନାଚ
କିନ୍ତ କିନ୍ତୁ ଆମ ଗାଁରେ ଯଦି ଆମ ଗାଁ ରେ ଯଦି ପାଲା ନହବ ଆମ ଗାଁରୁ ଯାହାହେଲେ କଣ ଗୋଟେ ବିପଦ ହବାଟା ସାରା ଗୋଟେ ବର୍ଷ ଏମିତି କଣ ଗୋଟେ ଅବହେଳା ହେଇଥିଲା ବହୁତ ଲୋକ ଇଏ ହେଇ ଯାଇଥିଲା ଆଉ।
ନାଇଁ ତମର ଏଟା ନିୟମ ଯେମିତି କି ଆମର ଗୋଟେ ଆମ ଗାଁରେ ଅଷ୍ଟପହାରିଟା କରୁଛୁ ଆମେ ଭାବୁଛୁ ଆମର ଏ ବର୍ଷ ବାର ବର୍ଷ ପୂରି ଯାଇଛି ବୁଝିଲକି ଯଦି ଆମେ ଆରମ୍ଭ ନ କରିବୁ ଆମ ଗାଁରେ ବିପଦ ନ ଆସିବ ବୋଲି ମାନେ କଣ?
ପୁରିଲା ମାନେ ଆଉ କିଛି ଲୋକ ମେ କଳସିଆ ଚେଞ୍ଜ ହେବେ।
ହଁ।
ତାପରେ କିନ୍ତୁ ପାଲା ଗୋଟେ ବର୍ଷ ପା ଅବହେଳା ହେଇଥିଲା ଆଉ ଆମ ଗାଁ ଆମ୍ ମଙ୍ଗଳା ଠାକୁରଙ୍କ ମୁଣ୍ଡରୁ ଟିକେ ଓଢୁଣା ଖସି ଯାଇଥିଲା ଗୋଟେ ବର୍ଷ ସେଇ ବର୍ଷ ମାନେ କୁହନି ମାନେ ବହୁତ ଲୋକ ମାନେ ମାନେ ଅଲଗା ହୋ ଗାଁ ରେ ଝାଡା ବାନ୍ତି କିଛି ନାହିଁ ଆମ ଗାଁରେ ଲୋକ ହଉଥାନ୍ତି। ହଉଛି ଆମ ଗାଁରେ ବହୁତ ଲୋକ ମରୁଥାନ୍ତି। ମାନେ ଲାଗି ରହିଥାଏ। ଆଜି ୟା ୟା ଖଞ୍ଜା ମୂର୍ତ୍ତିକିଆ ଗଲା କାଲି ତା ଖଞ୍ଜାରେ କାଲି ତା ଖଞ୍ଜା ରୁ ଗଲା କାଲି ତା ଖଞାକୁ ଏମିତି ଆଉ ପୁରା ଲାଗି ରହିଥିଲା।
ହ କରିବ କରିବ ଜାରି ରଖ କୋଉଟା ବନ୍ଦ କରନି ଯୋଉଟା କରିଚାଲିଛ କରିଚାଲ ସେମିତି ଆମେ ଗଣେଶ ପୂଜା କରୁଛେ ପାଞ୍ଚ ବର୍ଷ
ବା ଅ ଅ ଅଲଗା ତ ସବୁ ବନ୍ଦ ହେଇଯିବ କିନ୍ତୁ ଆମ ଗାଁର ପାଲା ଟା ବନ୍ଦ ହବନି ମାନେ କେତେ ଦି ହଜାର ଅଣତିରିଶ ମ ସିହୁ ପାଇଁ ପାଲା ଗାହାଣ କଟା ସଇଲାଣି ମାନେ ଭାବୁଥା
ଦି ହଜାର ମାନେ ସେଇ ଗୋଟିଏ ଲୋକ ନା କଣ?
ନାଇଁ ନାଇଁ ଅଲଗା ଅଲଗା ଏଇ ବର୍ଷ ଯୋଉରା ଆସିଲେ
ଧର ଏଇନା ଦୁଇ ହଜାର ଛବିଶ ଚାଲିଛି ଦୁଇ ହଜାର ସତେଇଶରେ କଟା ହେଇଛି ଅଠେଇଶି ଅଣତିରିଶି ତିନି ବର୍ଷ ପାଇଁ କଟାସରିଛି ହୁଁ ହୁ।
ମାନେ ଭଲ ମାନେ ହେବି ହେବି ଗାଣ ଆଇଚନ୍ତି ନୃସିଂହ ହୋତା ଚିହ୍ନିଥିବ।
ହଁ।
ସେମାନେ ସବୁ ଆସନ୍ତି ସିଏ ଗୋଟେ ବର୍ଷ ଆସିଥିଲା ମାନେ ଆମ ଗାଁ ରେ ଜାଗା ଜାଗା ହେଲାନି ଯୋଉ ମଣ୍ଡପ ଚାରିିକର ଜାଗା ହେଲାନି ଲୋକ ବସିବା ପାଇଁ ପାଞ୍ଚ ରାତି କଲା ପାଞ୍ଚ ରାତି ଆମ ଜାଗା ହେଲାନି ଅମଗା
ହୁଁ ହୁ। ହଁ ଦେଖିବା ଏ ବର୍ଷ ଯିବା ଆଉ ତମ ଗାଁରେ କେମିତି ପାଲା ହଉଛି ଦେଖିକି ଆସିବା। କିଛି କହିହବନି କଣ ଯିବା ବୁଲିକି ଆସିବା ଆଉ।
ହଉଛି ଇଁ ଲୋକ ଲୋକ ମାନେ ମୁଁ ଦେଖିବାରେ ମାନେ ମୋ ଭଳିଆ ଛୁଆ ବି ମାନେ ଏମିତି ମଜା କ କମେଡି଼ ଫମେଡ଼ି ବି ସିଏ କରନ୍ତି ହେଲା।
ଓହୋ ମାନେ ଯୋଉଁଟା କି ଆମର ତ ଛୁଆଳିଆ ପାଲା ଦେଖିବାକୁ ପସନ୍ଦ କରିବେନି ନା ତା ଭିତରେ ଯଦି ମଜାଳିଆ ମଜା ମସ୍ଟି ନବାହା କରିବ ହବ କି?
ଛୁଆଳିଆଇ ବସିକି ଦେଖନ୍ତି ମାନେ ମତେ କେତେ ଅଠର ଅଠର ବର୍ଷର ଛୁଆ କିଏ ପାଲା ଦେଖି ଦେଖିଆ କହିଲେ।
ହ
ହଁ ଜଣେ ଜଣେ ସେମିତି କାଁ ଭାଁ ଦେଖନ୍ତି। କିନ୍ତୁ ସବୁ ଛୋଟ ଛୁଆ ଠୁ ବୋଟ ଛୁଆ କିନ୍ତୁ ଉ ଉ ସବୁ ବସିକି ଦେଖୁଥିବେ।
ହୁଁ ହୁଁ।
ମାନେ ଗୋଟେ ମଜା ମାନେ କୁହନି। ମାନେ ଦୋକାନ ବୋକାନ ଏତେ ହେନ୍‌ ତେନ୍ ‌ଅଲଗା ଜିନିଷ ତେ ମାନେ ପଡେନି ସେଠି ଇ
ହୁଁ ଉଁ
ଜଳଖିଆ ଦୋକାନ କେଇଟା ପଡେ ଛୋଟମୋଟ କିନା ଆଉ, ଆଉ ପାନ ସଫଳ ଦୋକାନ ଆଉ ବେଲୁନ୍‌ ଫେଲୁନ୍‌ କିଏ ଏଇତି କହନ୍ତି, କିନ୍ତୁ ହୋଉଚି ଲୋକ ପୁରା ପ୍ରବଳ। ଡେକୋରସନ ଫେକୋରସନ ହେତେ କିଛି ନାହିଁ। କିନ୍ତୁ ଗାଁ ଆଡ଼େ ମାନେ ତାଙ୍କ କଥାରେ ତ ଅଛି ତେ ତମେ ବସିକି ଦେଖିବ ଆଉ
ହେଲୋ ଏଇଟା ଆମର? ଆଉ
ତାଙ୍କ କ
ହଁ
ଯିଏ ବି ଆସିଲା ସେ ଯାଇଁ ଛାତ ଉପରେ ଶୁଣିବ କଣ ଗୋଟେ ଗୋ ନିଦ ଟିକେ ଲାଗିଲା କି କଣ ହେଲା କଣ ଗୋଟେ ଅସୁବିଧା ହେଲା। ଘର ଆସି ଲୋକ ଛାତ ଉପରେ ବସିକି ସୁନ
ତାହେଲେ ଏମତି ସବୁ ହଉଚି? ଆଉ କଣ ମାନେ ଅଷ୍ଟପ୍ରହରୀ କେମିତି କଣ ହୁଏ, ଭଲ ହୁଏ?
ଅଷ୍ଟପହରୀ ଆସନ୍ତି ବାର ତେର ଦଳ ଖଣ୍ଡେ ନଗର ହୁଏ ଗାଁ ରେ ତିନି ଦିନି ଙ୍କ ଧରି ଆଉ ମାନେ ଯୋଉଁ ମିଉଜିକ୍‌ସିଆନ୍‌ ଯୋଉ ଆସନ୍ତି ମାନେ ଅଲଗା ତ ଆସଥିବେ ଅଷ୍ଟପ୍ରହରୀ ପାଇଁ ଆଉ ପ୍ୟାଡ ଫ୍ୟାଡ ଧରିକି ଗୋଟେ ଅଲଗା ଗୋଟେ ଏ ମାନେ ଗାଁ ମ ଗାଁ ମଝିରେ ହଉଛି କୁଞ୍ଜ ଟା ସେଠି ହଉଥିବ ଟିକେ ସେ ସାଇଟିକି ସିଏ ଗୋଟେ ମାନେ ସେଟା ତ ଚବିଶି ଘଣ୍ଟା ଚାଲ୍‌ ବାର ଘଣ୍ଟା ଖଣ୍ଡେ ଚାଲିଥିବ ଦିନ ମାନ ଏ ହୁଁ ସେଟା ଇଏ ତ ଚବିଶ ପହର ଚାଲିଥିବ ଇଏ, ସିଆଡେ କୀତ୍ତନ ଫୀତନ
ବି ଚାଲିଥିବ। ଇଆଡ଼େ ମାନେ ଧର ଅଷ୍ଟପହରୀ ନଗର ଦିନ ଯୋଉଁ ଦିନ ଗୋଟେ ନଗର ଚାଲିଥିବ
ନାଇଁ ଅଲଗା ତିନି ଦିନି ୟାଙ୍କ ବି ଇଆଡ଼େ ଗୋଟେ ସାଇଟ୍ ରେ ପ୍ୟାଡ୍‌ ବଜେଇ ସିଏ ଗୋଟେ ଭଜନ ଫଜନ କରୁଥିବେ। ଆମେ ନାଇଁ ନାଇଁ ହେଟି ସେ ଏଠି କଣ ଏଠି ଖାଲି ହରିନାମ, ସେଠି ମାନେ ଆଧୁନିକ ଫାଦୁନିକ ଭଳିଆ ଟିକେ ମିଶେଇକିନି ଗାଇବ ଯେ ସେ ଟୋକାଳିଆ ଜାଣିଥିବ ସମତିକ ପାଇଁ ପାଞ୍ଚ ଦିନି ମେଲୋଡି ଫେଲୋଡି ହୁଏ ଭଜନ
ନାଁ କମ୍ପ୍ଲିଟ୍ କମ୍ପ୍ଲିଟ୍ ହେଇଗଲା।
ହଁ ଆଉ ଥରେ କରୁନ ନା ଆଉ କଣ କାମ କରୁଚ?
କରୁଛି କରୁଛି।
ହୁଁ।